ହ୍ୟାଲୋ।
ହଁ ହେଲୋ।
ନମସ୍କାର।
ପ୍ରଣାମ।
ଆଛା କଣ କରୁଛନ୍ତି?
ତ ରାସ୍ତାରେ ସବୁ ପଢଉ ଥିଲେ ପାଠ ଆଉ।
କଣ ପାଠ ପଢୁଥିଲ?
ଆଜ୍ଞା। ହୁଁ।
ଆଉ ପିଲାମାନେ ସବୁ କେମିତି? ଶ୍ରେଣୀରେ।
ଏରେ ସବୁ ଆଣିଛନ୍ତି ସବୁ ନାଇ ପର ପରସେଣ୍ଟ ଆଣିଛନ୍ତି। ହେଲେ ତ ଟିକେ ନେକା ଆଜ୍ଞା ବୁଝ ତାଙ୍କ ମାନେ ତା ତ ପଢ଼ିବା ବିଷୟରେ ନା ସ୍କୁଲୁ ଆସିଛି ଯେ
ଝିଅର ନୁହେଁ କି ଝିଅର କୋଉ ସ ମାନେ କୋଉ ବିଷୟ ଟା ଭଲ ହଉଛି? ଛି
ର ସବୁଠାରୁ ତ ଭଲ ହଉଛି ସାହିତ୍ୟ ଆଉ ସେ ବିଜ୍ଞାନ ବିଜ୍ଞାନ ସାହିତ୍ୟ ବିଜ୍ଞାନ ଉପରେ ଟିକେ ବୁଝି ପାରୁନି।
ବିଜ୍ଞାନ ଉପରେ କଣ ବୁଝିପାରୁନି ମତେ କହୁନ ମୁଁ ବୁଝ ବୁଝେଇ ଦେବି।
ଯେମିତି କିି ସଜୀବ ନିରଜିବ ଅ ସେମାନେ କାହାର ଜୀବନ ଥାଏ କାହାର ଜୀବନ ନଥାଏ।
ଆଚ୍ଛା ଆଚ୍ଛା ତ କହୁଛ ସଜିବ ନିର୍ଜିବ ବି ରେ ପାର୍ଥକ୍ୟ।
ଆଜ୍ଞା ହଁ।
ତାଙ୍କୁ କହୁନ ଝିଅକୁ ଯାହାର ଜୀବନ ଅଛି ଯୋଉମାନେ ଚଳନ କରିପାରନ୍ତି ପ୍ରତିକ୍ରିୟା କରିପାରନ୍ତି ଶ୍ୱାସକ୍ରିୟା କରିପାରନ୍ତି ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯାଇପାରନ୍ତି। ତାକୁ ସଜୀବ କୁହାଯାଏ। ଆ ଯୋଉମାନେ ଖାଦ୍ୟ ଖାଇ ପାରନ୍ତି ନାହିଁ ଚାଲି ପାରନ୍ତି ନାହିଁ ପ୍ରତିକ୍ରିୟା କରିପାରନ୍ତି ନାହିଁ ଶ୍ୱାସକ୍ରିୟା କରିପାରନ୍ତି ନାହିଁ ତାଙ୍କୁ ନି ଯିବ କୁହାଯାଏ ଆଉ ଆଉ ବିଜ୍ଞାନ ଉପରେ କଣ କୋଶ୍ଚିନ୍ ଅଛି ଆଉ ତମେ ତାଙ୍କୁ ବୁଝେଇଛ ନା ବିଜ୍ଞାନରେ ଆମ ଶରୀରର ଅ କେତେଟ ଖାଦ୍ୟ ସାର ଅଛି କଣ ଅଛି ଅଛି ବୁଝେଇଛ
ନା ସେଟା ବୁଝେଇନି ଆପଣ ଟିକେ କହୁନାହାନ୍ତି ମୁଁ ଟିକେ ବୁଝିଦିଏ ତପ ତାଙ୍କୁ ବୁଝେଇଦେବି
ହବ ଖାଦ୍ୟ ସାର ପାଞ୍ଚ ପ୍ରକାର ଅଛି ଆମର ଯେମିତି ଶ୍ଵେତ ସାର ସ୍ନେହ ସାର ପୁଷ୍ଟି ସାର ଧାତୁ ସାର ଜୀବସାର କେଉଁ ସାରରେ କଣ ସବୁ ଖାଦ୍ୟ ଯାଉଛି ତାକୁ ସବୁ ବୁଝେଇବ
ହଁ ହ
ଆମର ଅଣ୍ଡା ଯାଉଛି ମାଛ ଯାଉଛି ପୁଷ୍ଟି ସାର ରେ। ବୁଝିଲ ଏମିତି ଆଉ। ଆଉ ଝିଅକୁ। କହିବ ଯେ ତାର ସବୁ ଅଙ୍ଗ ପ୍ରତ୍ୟଙ୍ଗ କୁ ସବୁ ବିଷୟରେ ବୁଝେଇଛ ନା କାହାର କାମ କଣ ସବୁ ବୁଝେଇଛ ନା।
ସେ ସବୁ ବୁଝେଇଛି ଧାର କାନର ଶୁଣିବାର ଅ କାନ ହଉଛି ଶୁଣିବା ପାଇଁ। ଶ ଅଛି ନାକର ଶୁଙ୍ଘିବା ପାଇଁ ଶକ୍ତି ଅଛି, ଆଉ ମୁଣ୍ଡର ମାନେ ବୁଝିବା ପାଇଁ ଶକ୍ତି ଅଛି। ହାତର ଆଖିର ଦେଖିବାଙ୍କର ସକ ସକ ଶକ୍ତି ଅଛି। ଦେଖିବା ପାଇଁ ଜୀଭର ସ୍ଵାଦ ଜାଣିବାର ଶକ୍ତି। ଅଛି। ଦାନ୍ତର କଣ୍ କହିଲେ?
ଆଉ ଗୋଟେ ଜୀବର ଗୋଟେ ବହୁତ ବଡ କଥା ଅଛି, ଜାଣିଛନ୍ତି?
ହ ହଁ କହିଲେ ଟିକେ।
ଜିବର ହଉଚି ଆମର ଚାଖିବାର ସ୍ଵାଦ ଅଛି କହିଲେ। ଆଉ ଜିଭ ନ ଥିଲେ। ସେ ସ୍ଵାଦ ତ ଜାଣିପାରିବାନି ଜାଣିପାରିବନି ଜୀବ ନ ଥିଲେ କଥା ବି ଆମେ ହେଇପାରୁନେ।
ଆଜ୍ଞା ଆଜ୍ଞା ଆଜ୍ଞା କଥା ହେଇ। ପାରେ ନା ଆଜ୍ଞ।
ଅଭ୍ୟନ୍ତରୀଣ ଅଙ୍ଗରେ ଆମର ଯାଉଛି ଯେମିତି ଫୁସଫୁସ୍, ପାକସ୍ଥଳୀ ଆଉ ଲିଭର କଲିଜା। ଯେମିତି ଆମର ଯାଉଛି ସବୁ ବୁଝି ପାରିଲ ସେଇଟା ଭିତର। ବାହ୍ୟ ଅଙ୍ଗ ହଉଛି କର୍ଣ୍ଣ। କାନ ଆଖି, ନାକ, ଜିଭ ଏମିତି ବୁଝେଇବ। ଠାକୁର କାମ କଣ କରିବ ତମେ କହିବ? ହାତରେ କଣ କରନ୍ତି? ଗୋଡରେ କଣ କରନ୍ତି? ଦେଖିଆ ତମେ କହିଲ ଆଗେ ମୁଁ ଦେଖେ ବୁଝେଇବ ହାତରେ ଗୋଡରେ କଣ ସବୁ କରନ୍ତି?
ଗୋଡରେ ଆମେ ଚାଲିବା ଗୋ-ଗୋଡରେ ଆମୁ କୁ ଗୋଡ ଆମକୁ ଚାଲିବାରେ ସାହାଯ୍ୟ କରିଥାଏ।
ଗୋଟେ ସ୍ଥାନରୁ, ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନ
ଆମେ ବି ସେମାଙ୍କୁ ସାହାଯ୍ୟ କରିଥାଏ ଯିବାର ସାହାଯ୍ୟ କରିଥାଏ, ହାତ ଆମକୁ ଖାଇବାରେ ସାହାଯ୍ୟ କରିଥାଏ, ଲେଖିବାରେ ସାହାଯ୍ୟ କରିଥାଏ, ଆମ ଉଁ ମାନେ ଆମ କାମ ବିଭିନ୍ନ କାମରେ ଆମକୁ ସାହାଯ୍ୟ କରିଥାଏ ହାତ ଯେମିତିକି ପୋଷାକ ପିନ୍ଧିବାରେ ଆ ଖାଦ୍ୟ ଖାଇବାରେ, ଲେଖିବାରେ ଏସବୁ ଆମକୁ ସାହାଯ୍ୟ କରିଥାଏ। ଆଉ ଆଉ ପାଟି ପାଟି ଆମକୁ ଖାଇବି କଣ କହିଲ?
ତି ହୋଉଚି ଆମର ବିଜ୍ଞାନରେ କୁହା ହୋଉଚି ଯେ ତାଙ୍କୁ କହିବ ଯେ ପ୍ରାକୃତିକ କୃତ୍ରିମ କାହାକୁ କୁହନ୍ତି? ଯେମିତି ଆମର ପ୍ରାକୃତିକ ପ୍ରକୃତି ତିଆରି କରିଚି। ଟା ପ୍ରାକୃତିକ ଯୋଉ ନା ପୂ ତିମ ତିଆରି କରୁଚି। ସେ ମନୁଷ୍ୟ ତିଆରି କରିଚି ସେମାନେ ହୋଉଚନ୍ତି କୃତ୍ରିମ ଯେମିତି ଆମର ପ୍ରକୃତି ତିଆରି କରୁଚି ଉଦାହରଣ ପାହାଡ, ମାଟି, ଝରଣା ଏଉରାକୁ ପ୍ରକୃତି ତିଆରି କରିଚି ବୁଝିପାରିଲ ନା ଆଉ ଆମର କୃତ୍ରିମ କଣ ଜାଣିଛନ୍ତି ନା କୃତ୍ରିମ ହୋଉଚି ଆମର ଉଁ ଯେମିତି ମଣିଷ ତିଆରି କରିଚି ଫ୍ୟାନ ଆଉ ଯୋଉ ଟିଭି ଆଉ ହୋଉଚି ଘ ର ନଳକୂପ ଏଉରା ସବୁ ତିଆରି କରିଚନ୍ତି ମନୁଷ୍ୟ ସେ ତାକୁ କୃତ୍ରିମ କୁହନ୍ତି ଆଉ। ବୁଝିଲ?
ଏମତି ସବୁ ଆଉ। ଏମିତିଆ ଏଇଟା ବୁଝେଇ ଦେଲା ଭଲ ଲାଗେ ଲାଗିଲା ଟିକେ ଶୁଣିବା ପାଇଁ ଛୁଆଙ୍କୁ ବୁଝେଇବା ପାଇଁ ଉଁ ମାନେ ସହଜ ହବ।
ଆଉ ଗୋଟେ ହଉଛି ବିଜ୍ଞାନ ର ସବୁଠୁ ବଡ ହଉଛି ଆମର ଅଛି ମସ୍ତିଷ୍କ। ମାନେ ମସ୍ତିଷ୍କ କୁ ଯେମିତି ଆମେ ଛୋଟ ଛୁଆ ନା ସେ ସେ ବୁଝିବାର କମ୍ ଶକ୍ତି ତା କୁ ବେଶୀ ମାନେ ଜବରଦସ୍ତି ରେ ତାକୁ ପାଠ ପଢେଇବନି ତାକୁ ଧୀରେ ସୁସ୍ଥେ ଆସ୍ତେ
ହେଲା।
ହୁଁ ହୁଁ। ଆଉ ର ଆଉ ଝିଅ ସାହିତ୍ୟ କଣ କଣ କରୁଛି?
ସାହିତ୍ୟ ଯେମିତି କିି ଗପ ସାହିତ୍ୟରେ ଅଛି ଗୀତ ଅଛି ଆ
ଆଚ୍ଛା ମାତୃଭାଷା ଆମର ମାତୃଭାଷାରେ ସାହିତ୍ୟ ଆମର ମାତୃ ମାତୃଭାଷା ଆମ ଓଡିଆ ହଉଛି ମାତୃଭୂମି ଓଡିଆକୁ ଯେମିତି ପୁରା ଭଲ ପ୍ରାଞ୍ଜଲ୍ୟ ଭାବରେ ଯେମିତି ଝିଅକୁ ବୁଝେଇବ ଯେମିତି ଓଡିଆ ଆମର ବହୁତ ଦରକାର। ତ ଓଡିଆକୁ ଭଲ ସେ ଝିଅକୁ ବୁଝ
ଆଜ୍ଞା ଶବ୍ଦ ଶବ୍ଦ ଯେମିତି ଦି ଟିକିଆ ଶବ୍ଦ ତିନି ଟିକିଆ ଶବ୍ଦ ଏଥିରେ ଆଉ ନା
ଆଉ ତମେ କହିଲ ତ ଝିଅର ବିଜ୍ଞାନ ସାହିତ୍ୟ ଭଲ ମୁଁ ସେଥିପାଇଁ ବିଜ୍ଞାନ ସାହିତ୍ୟ ଉପରେ ଟିକେ ମାନେ ଆଲୋଚନା
ଆଜ୍ଞା ଆଜ୍ଞା ସହଜ ମାନେ ବୁଝାଇଦେଲେ ମତେ ସହଜ ହବ ଝିଅକୁ ପଢେଇଲାା ବେଳକୁ।
ଆମେ ପ୍ରଥମ କଥା ହଉଛି ଆମେ ଯଦି ପିତା ମାତା ମାନେ ତାର ଯୋଉଠି ସେ ଅଭିଭାବକ ଯେମିତି। ମାନେ ଝିଅର ସିଏ ବୁଝିଲେ ଛୁଆ ବୁଝିବା ପାଇଁ ସହ ଯବ ଆଉ ଯଦି ଆମେ ଯଦି ଜାଣିବା ତ ଆମେ ଯଦି କିଛି ଛୁଆଙ୍କୁ କଣ ବୁଝେଇବା। ତ ସେଥିପାଇଁ ଆଗେ ଆମେ ବୁଝିବା।
ଆଉ ଆପଣଙ୍କର ଆଉ ଦେହ ଭଲ ଅଛ ନା
ହଁ ହଁ ଦେହ ଭଲ ଅଛି ଆଉ ତମ ଘରେ ସବୁ କେ କିଏ କିଏ ଅଛନ୍ତି।
ଘରେ ସମସ୍ତେ ଭଲ ଅଛନ୍ତି ଆଉ ଇଏ ତ ତମ ଝିଅ କଥା ଗଲା ଆଉ ପୁଅର ସବୁ ଯୋଉ ପାଠ ପୁଅର ସବୁ ପାଠ କଣ ପୁଅର ପାଠ ପୁଅର ଠିକ୍ ଠାକ୍ ଚାଲିଛି ନା।
ହଁ ପୁଅ ଠିକ୍ ଠାକ୍ ସେମାନେ ବୁଝୁଛି ତାପରେ ଟିୟୁସନ ଟା ହଉଛି ଟିୟୁସନ ରୁ କିଛିଟା ବୁଝିକି ଆସୁଛି ତାର ସେମିତି ଠିକ୍ ଠାକ୍ ଚଳୁଛି ପାଠ ଝିଅଟା ଛୋଟ ପିଲାଟା ଟ ଏତେ ବୁଝି ପାରେନା।
ଆଚ୍ଛା ଆଚ୍ଛା ଆଉ ଝିଅକୁ ଯଦି ବିଜ୍ଞାନ ପଢଉଛ ବିଜ୍ଞାନର ଯେମିତି ଆମର ଶକ୍ତି ସିନା ସେ ମାନେ ଖାଦ୍ୟ ଟା ଖାଇଲେ ଯେମତି ତା ମୁଣ୍ଡରେ ଟିକେ ଯେମିତି ତା ମସ୍ତିଷ୍କ ଯେମିତି କାମ ଦବ ସେଇ ହିସାବରେ ତାକୁ କ୍ଷୀର ଦଉଥିବ ଆଉ ମାନେ ସବୁଜ ପନିପରିବା ଦଉ ତ ଆମର ଗାଜର କୋବି ହୁଁ କାକୁଡିୀ ଭେଣ୍ଡି କୋବି ନା ସବୁ ପନି
ସେ ଖାଏ ଖାଏ ଯେମିତି କି ସକାଳେ ଆ ଁ ପିବ ଯୋଉ ଗୋଟେ ଜୁସ୍ ଜୁସ୍ ଟାଇପ୍ ସେଟା ହଉଛି
ଆଚ୍ଛା ଆଛା ସକାଳେ ଯୋଉ ଫଳ ରସ
ଯେମିତି ଆଲ୍ମଣ୍ଡ ମିଶୁଚି, କାଜୁ, ଖଜୁରୀ ଆଉ ଆ ଅଖ୍ରୋଟ ଆଉ। ହଁ କିସମିସ୍। ବାଦାମ ମଞ୍ଜି, କଦଳୀ, ସେଉ ଆଉ କ୍ଷୀରରେ ସେଟା ଗୋଟେ ଜୁସ୍ ହଉଚି ସକାଳେ। ସେ ପିଉଚି ତାପରେ ଏଗାରଟା ବେଳକୁ ଯେମିତିକି ରୁଟି ଖାଏ। ରୁଟି ଭଜା ନହେଲେ ସେ ଯଉ ମ୍ୟାଗି ଯାହାଟେ ହେଇଥାଉ। ଏଗାରଟା ବେଳକୁ ସେଟା ଖାଉଚି। ତାପରେ ଗାଧୁଆ ବେଳେ ବାରଟା ବେଳକୁ ଭାତ, ଡାଲି, ଅଣ୍ଡା ସିଝା ଗୋଟେ ଆଉ ଯାହା ତରକାରୀ ଭଜା ହେଇଚି ତାକୁ ଖାଏ। ଆଉ ଚାରିଟା ବେଳକୁ କ୍ଷୀର ଗୋଟେ ଗ୍ଲାସ ହର୍ଲିକ୍ସ। ଏ। ଆଉ ରାତିରେ ରୁଟି ଆଉ ଏସବୁ ଖାଇବା ଆଉ।
ଆଛା ଆଚ୍ଛା। ଝିଅ ତାହେଲେ ଠିକ୍ ଠାକ୍ ଖାଉଚି ଆଉ। ଠିକ୍ ଭିଟାମିନ ଦିଅ ଆଉ ଭିଟାମିନି ଖାଇଲେ ତାର ପାଠ ସ୍ମରଣ ଶକ୍ତି ଟିକେ ବଢିବ ଆଉ।
ହୁଁ।
ବୁଝି ପାରିଲେ? ଆଉ ଝିଅର ଯାହା ସବୁ ଅସୁବିଧା ହବ ଯେମିତି ଆମର ପାଠ ପଢାରେ ହଉ କି ସେ ଯଦି ଲେଖିବାରେ ଲେଖୁନି ଯଦି ତାର କିଛି ବି ଅସୁବିଧା ହବ ମୋତେ ଜଣେଇବ ମୁ ଭଲ ଭାବରେ ବୁଝେଇଦେବି ଆଉ। ଯେହେତୁ ତମେ ବୁଝଉଚ, ତା ମାଆ ନା ସେ ବୁଝି ପ ଇ, ତ ସିଏ ମନ ଦୁଃଖ କରୁଥିବ କି ତା ମାଇଣ୍ଡରେ କଣ କହୁଥିବ। ମୋ କଥା କହିଲେ ତାକୁ ବୁଝେଇଲି ସିଏ ସହଜରେ ବୁଝିପାରିବ। ପ୍ରଥମ କଥା ହଉଚି ଗୋଟେ ଛୁଆ ଯଦି ପାଠ ପଢାରେ ରାଜି ହଉନି ତାକୁ ଟିକେ ସେଇ ଟାଇମରେ ତାକୁ ଟିକେ ଆଉ କିଛି କ ଭଲ କଥା କହିକି ଯିଏ ପାଠ ଜାଣିଥିବ ଯେମିତି ମୁଁ କି ଆଉ ଯଦି କିଏ ଚିହ୍ନା ପରିଚରେ ଗୋଟେ ଫୋନ୍
ତାପରେ ଛୁଆଙ୍କୁ ଟିକେ ମାରିଲେ ବେଶୀ ପାଠ ପଢିବେନି। ତାଙ୍କୁ ବୁଝେଇ ଗେହ୍ଲା କରି ତାଙ୍କୁ ଟିକେ ସିଏ ଯୋଉ ଟାଇପ ର ପଢିବା ପାଇଁ ଯୋଉ ଛୁଆ ଚେଷ୍ଟା କରିବେ ତାକୁ ସେମିତି ପଢେଇଲେ ତାଙ୍କ ମନ ବି ଲାଗିବ ପାଠ ପଢିବାରେ।
ଆଚ୍ଛା, ତାହେଲେ ଏଠୁ ଜଣା ପଡିଲା ଯେ ଆଜିର ଶିକ୍ଷାରେ ଆମେ ଏଇ ଶିକ୍ଷା ପାଇଲେ ଯେମିତି ଛୋଟ ଛୁଆକୁ କେବେ ପ୍ରେସର କରିକି ପାଠ ପଢେଇବନି। ତାକୁ ଆଦର ସହିତ ପଢେଇବ। ଆଉ ବିଜ୍ଞାନ ଆମ ଶରୀରର କେତେ ଉପଯୋଗୀ ସେଇଟା ଭଲ ଭାବରେ ବୁ ବୁଝେଇବ ଆଉ ସାହିତ୍ୟ ଆମର ମାତୃଭାଷା ଓଡିଆ ସେ କେମିତି ସାହିତ୍ୟ ଭାଷା ଆମର ଆଗକୁ ଯାଇପାରିବ ସେଇ ବିଷୟରେ
ଆଜ୍ଞା ଆଜ୍ଞା। ଭଲ ଲାଗିଲା ଆପଣ ବୁଝେଇ ଦେଇକି ଟିକେ କହିଲେ। ଆଉ ମତେ ବି ସହଜ ହବ ଝିଅକୁ ବୁଝେଇବା ପାଇଁ
ଆଚ୍ଛା ଆଉ ଯଦି ବି କିଛି ସମୟ ମିଳେ ଯଦି ଝିଅର କିଛି ବି ଶ୍ରେଣୀରେ ଦରକାର ହୁଏ, ପାଠ ପଢ଼ାରେ ତାହେଲେ ମୋର ସାହାଯ୍ୟ ନେଇ
ଆଜ୍ଞା ନମସ୍କାର।